ହଁ।
ହ୍ୟାଲୋ।
ସୁବୁଛି?
ହଁ କ୍ଲିୟର ଆସିଲା ହଁ।
ହଁ ଆଉ କଣ କରୁଛ?
ନା ଏଠି ବସିଥିଲୁ ଆଉ।
ଆଉ ତମ ସବୁ ଗୋଟେ କାହାର କଣ ହେଇ ଥିଲା ମୁଁ ଶୁଣିଥିଲି।
ହଁ କହୁଛୁ ମାନେ ଜଳବାୟୁ ଖରାପ ହେଲାଣି ଦେହ ମାନ ସମସ୍ତଙ୍କ ଖରାପ ହଉଛି। । ତମ ଦେହ ଖରାପ ତ ସମସ୍ତଙ୍କର ଆଉ।
ହ କଣ ସେ ଅଂଶୁଘାତରୁ ପଡିଗଲେ ନା କଣ?
ହଁ ଯାଉଥିଲେ ଇଏ ଯୋ ମାନେ ଇଏ କରନ୍ତି ମାନେ ଯୋଉ ଦେଖିନ ବିକ୍ରି କରନ୍ତନି ଯୋଉ ରାସ୍ତାରେ ବୁଲେଇକି।
ହଁ।
ଯୋଉ କୋଳି ବରା ମଟର ପଟର ବିକ୍ରି କରନ୍ତି।
ହଁ।
ଏ ସାଇକେଲ ଟା ଆସଲେ ଖରା କେମିଦିଆ ହୋଉଛି। ମୁଣ୍ଡ ବୁଲିଲା ପଡିଗଲା ଆଉ। ଭୁଲ ତାଙ୍କର ମାନେ ଦେଖୁଛନ୍ତି ଖରା ଟାଇମଟା ପାଣି ବତଲ ଟା ସାଙ୍ଗେରେ ନବା କଥା। ସାଙ୍ଗରେ କିଛି ନାଇ। ସେମ ଯାଇଛନ୍ତି ଆଉ। ନିଜ ଦେହକୁ। ବେଶି ବୟସ ନୁହଁ ପଚାଶ ପଞ୍ଚାବନ ଭଳିଆ ହବ। ଖରା। ସେମତି ଭାବୁଛି ଭଲ ଲୋକ ବି ପଢିଛିି ବୟସ୍କ ଙ୍କଠି କଣ ଅଛି।
ହଁ ଏଗାରଟା ପରେ ତ ବାହାର କରିବ ତୁ ମୋର
ସିଏ କିନ୍ତୁ ନିଜ ପରିବାର ପୋଷଣ କରୁଛନ୍ତି ଆଉ କେମିତି ସମସ୍ତଙ୍କୁ ଦେଖିବେ ସେଇଥିୁ ତାଙ୍କ ରୋଜଗାର ଜ ଯଦି ହେଲା ଭୁଲନ୍ତି ଆଉ କଣ କରିବା।
ହଁ
ଆଉ ତମସହ ଗୁଡା ସେମିତି କଣ ମଝିରେ ହେଇଥିଲା ତମ ସହିତ କାଳେ
ହଁ ସେ ଆମର ସେପଟ ସେ ଜଣଙ୍କର ଆକ୍ସିଡେଣ୍ଟ ହେଇଯାଇଥିଲା ତ ସେ ଉଁ ଡେଥ ହେଇଗଲା ତାଙ୍କର
ଓହୋ କେମିତି କଣ ଆକ୍ସିଡେଣ୍ଟ?
ସେ କଣ ତାଙ୍କ ଉଁ ତାଙ୍କର ଟିକେ ବ୍ଲଡ଼ ପ୍ରେସର ଅଛି।
ଓହୋ।
ଆଉ ସେ ମୁଣ୍ଡ ଟିକେ ଝାଙ୍କି ଦେଇଛି ଆଉ ମାନେ ଯେମିତି ଜୁଳିଜୁଳିଆ ଦେଖାଯାଏନି ଆ ସେ ଜାଣି ପାଇଲାନି ସେ ଗୋଟେ ଆଗୁଆ ଗୋଟେ ଗାଡି ଆସୁଥିଲା ବାଡେଇଦେ ଲା
ହୁଁ ହୁଁ ହୁଁ
ଉଁ ହଁ
ଆଉ
ଏମିତି
ଆଉ ତମେ ଖାଇବା ପିଇବା ଠିକ୍ ଠାକ୍ କରୁଛ କି ଖରା ଯେମିତି ହଉଛି ଖାଦ୍ୟ ଟାଇମ୍ ଟେବୁଲ ଖା ଖାଇ କରୁଥାଅ।
ହଁ ହଁ ଖାଦ୍ୟ ତ ପୁରା ବିଷାକ୍ତ ପୁଣି ଖାଇବ କଣ
କଣ ଲୋକମାନେଙ୍କ ସବୁ ବେଶୀ ଯୋଉଟା ଦେହ ପାଇଁ ସଠିକ ସେଇଟା ଖାଉନାହାନ୍ତି ଯୋଉଟା ଦେହ ପାଇଁ ଠିକ ନୁହଁ ସେଇଟା ଖାଉଛନ୍ତି ଆଉ ଫାଷ୍ଟଫୁଡା ବେଶୀ ଆଉ
ହଁ
ଫାଷ୍ଟ ଫୁଡ ତା ଆଗ ଦେଖୁଛନ୍ତି ବେଶୀ ଫାଷ୍ଟ ଫୁଡ ଦୋକାନ ମାନଙ୍କର ବେଶୀ ଭିଡ ଯୋଉଟା ପାଟିକୁ ସ୍ୱାଦ ମତୋଗୁଛି ସେଇଟ ଲୋକ କଛନ୍ତି ଦେହ ପାଇଁ ଭଲ ଆଚଲି ସେଟା ଦେହ ପାଇଁ ଖରାପ ହେବ। କଣ କରିବୁ ନା ସ୍ଵାସ୍ଥ୍ୟର କେୟାର ଟୋଟାଲ ଲୋକମାନେ ନେଉନାହାନ୍ତି।
ଦେହ ତ ଏବେ ସମସ୍ତଙ୍କ ଖରାପ ହଉଛି ସେଇ ସକାଶେ ମେଡିକାଲରେ ଟୋଟାଲି ମାନେ ସିଟ ବି ନାହିଁ।
ହଁ ପା ଆଜିର କଲେଜ ଗୋଟେ ପିଲା କାହାଣ୍ଡ ବଳେ ପେଇଳେଇଲା ସେ
ହଁ ସେ ସକାଳ ଏକ୍ଜାମ ହଉଛି। ଖାଇକି ଆସିଲି
ହୁଁ।
ହୁଁ ମୁଣ୍ଡ ବୁଲେଇଲା ପଡିଗଲା ଆଉ।
ମେନ ଯୋଉ ପିଲା
ତିନି ଘଣ୍ଟା ବସିବ।
ହୁଁ। ଥମେ ତରତର।
ହଁ।
ଏଗଜାମ୍ ଟାଇମ୍ ତ ସମୟେ ତରତର ହେବେ ଆଉ ଆଗରୁ ପଢେଇବେନି ଯେମିତି ଏଗଜାମ୍ ଟାଇମ୍ ସେମିତି ତରତର ହେବେ ଖାଇବେ ଖାଇବା ପିଇବା ଟାଇମ୍ ଟେବୁଲ ଠିକ ନାହିଁ। କୁଁ ପଢିଦେଲେ ବହୁତ ପଳେଇଲେ ପରୀକ୍ଷା ହାଲୋ।
ହଁ ସେଥିପାଇଁ ବା ସାର ବିଗୁଡୁଥିଲେ।
ପିଲାମାନେ କଣ କରୁଚନ୍ତି ନା ଛତା ନଉ ଆଣୁନାହାନ୍ତି ଖରା ଟାଇମ୍ ମାନେ ସେମିତି ଯାଉଚନ୍ତି? ପାଣି ବୋଟଲ ଆଣୁନାହାନ୍ତି ଛତା ଆଣୁ ନାହାନ୍ତି ଆଉ କଣ କରିବୁ ସେମାନଙ୍କୁ। ସମସ୍ୟା ସେଇଆ ହେଲା। ଖରଟା କେତେ ପ୍ର ପରିମାଣରେ ହୋଉଚି ଅସହ୍ୟ ଖରା।
ହଁ ଏ ବର୍ଷ ତ ଜବର ଖରା।
ହୁଁ ଏବେ ବେଶୀ ଝାଡା ଏମିତି ଲାଗି ରହିଚି ଲୋକମାନଙ୍କର ଯୋଉ ଗୁଳି ଗୁଳି କେମିତିଆ ଯାଉଚି। ଖାଇବା ଟାଇମ୍ ଟେବୁଲ ନାହିଁ ଆଉ। ହୁଁ ଟାଇମ୍ ଟେବୁଲ୍ ଭୁଲ ହେଲେ ଦେହ ଖରାପ୍ ଅଟମେଟିକ୍।
ପାଗ ବି ପୁରା ସଡନ୍ ଚେଞ୍ଜ ହେଇଯାଉଚି।
ସଡନ୍ ଚେଞ୍ଚେ।
ହଇଯା ତ ର ବାପେ ଆଉ ଖରାଦିନେ ଆଉ।
ଭଲ ଭଲ ଆଉ କିଛି ସମୟ ପରେ ଖରା। ଆଉ କଣ କହିଵ ଲୋକଙ୍କୁ। ଦେହର ଯେ କେୟାର ନ ନେଲା ସେ ହଇରାଣ ହବ କିଏ କଣ କରିବ।
ହୁଁ ସବୁ ପରିବେଶ ସାଙ୍ଗରେ ଖାପ ଖୁଆଇ ଚଳିବା କଥା ନା।
ଆଉ ମାନେ ସଠିକ ଖାଦ୍ୟ ଖାଇବା କଥା। ଲୋକମାନେ ହେଟା ବେଶି ପନି ପରିବା ନ ଖାଇକି ସେ ବେଶି ଦିଅନ୍ତି। ଯୋଉ ଅଖାଦ୍ୟ ସେଇଟା ଖାଉଛନ୍ତି ବେସି ନ୍ସାକ ଫାଷ୍ଟ୍ ଫୁଡ୍ ଜିନିଷ ସମସ୍ତ ଜୁମ୍। ବେସିକାଲି ଯୋଉ ହୋଟେଲ ସୁଇଟର ମାନଙ୍କରେ ଯୋଉ ଯୁ ତେଲ ଜିନିଷ ସେଇଟାକୁ ବେଶୀ ଲୋକ ଖାଉଛନ୍ତି କିନ୍ତୁ ପୋଡା ତେଲ ବି ତିଆରି ହଉଛି। ଦେହ କୁ ଏ ଖରାପ ଏଟା ନା।
ହଁ ଫାଷ୍ଟଫୁଡ ତ ଏବେ ସ ସମସ୍ତେ ଖାଉଛନ୍ତି ବେଶୀ ଆଉ।
ଫାଷ୍ଟଫୁଡ ଏ ଯୋଉ ଦେଖୁନ ଏ ଯୋଉ ଲୋକମାନେ ଯୋଉ ମାନେ ଖରା ସକାଶେ ଯୋଉ ବେଶୀ ଇଏ ମାନେ କଣ କହିଲ ଲସି ହଉ ଯୋଉ ଆଖୁ ରସ ହଉ ଏ ସବୁ ଖାଉଛନ୍ତି। ପିଉଛନ୍ତି। ସେଇଟା କଣ ଭଲ ନାଁ କଣ? କା ଦେହରେ ସୁଟ କରୁଛି କା ଦେହରେ ହଁ। କାହା ଦେହରେ ସୁଟ୍ କରୁଛି କାଦରେ ସୁଟ୍ କରୁନି।
ଲୋକ କେନ୍ତି ପୁରା ଅର୍ ମୁର୍ ଭଳିଆ ସବୁ କାମ କରୁଛନ୍ତି ଆଉ। ଶିକ୍ଷିତ ଯଉଥିରେ ସମ
ହୁଁ ଟୋଟାଲ ସେଇଆ ଲୋକଙ୍କୁ କଣ କହିବ ଆଉ ତମେ।
ହୁଁ।
ହଁ।
ଯୋଉ ଜିନିଷ ଟା ମାନେ ଉପରୁ ଦେଖା ଯାଉଛି ଭଲ ଆମେ ସେଇଆକୁ ଖାଇବୁ।
ହଁ ହଁ ଏଇଟା ଭଲ ମାନେ ଟା କି ତା ଭିତରେ କି ଦେଖୁଛି। ଖରାପ କି ଭଲ, ଲୋକ ଦେଖିଲେ ମାନେ ଚିକ କଣ ହୋଟେଲରେ ପୁରା ଚିକଣ ନିଟ୍ ଆଣ୍ଡ କ୍ଲିନ୍ ଗଲେ ସେଠି ଖାଇଲେ କିନ୍ତୁ ସେ ଖାଦ୍ୟ ଯେ ମିଳୁଛି ସେ ଖାଦ୍ୟ ଆଜିର କି କାଲିର କି କୋଉ ଦିନର ଖାଦ୍ୟ ସେଇଟା ଖାଇ ଗଲେ ଗଲା ଆଉ କଣ ଅଛି।
ଓହୋ। ହଁ ଆଡେ ତ ଟିକେ ପ୍ରକାର ଆଉ ସହର ମାନଙ୍କରେ ତ ତମେ ଖାଇ ପାରିବନି।
ସହରରେ ତୁମେ ଖାଇ ପାରିବନି, ଟୋଟାଲ ପଏଜନ ଖାଦ୍ୟ।
ହଁ ଖାଲି ତେଲ ମସଲା ଭର୍ତି।
ଭର୍ତ୍ତିପୁରା।
ଖାଇବା ଯାହା ବିଷ ଖାଇବା ସେଇଆ ଆଉ।
ହୁଁ।
ସେଇଆକୁ ତ ଲୋକ ଖାଇକି ପୁଣି ହଜ ହଜମ କରୁଛନ୍ତି ଆଉ।
ସେଇଆକୁ ହଜମ କରୁଛନ୍ତି ବା।
କ ଯୋ ଯୋଉ ମ୍ୟାରେଜ ଫଙ୍କସନ ହଉ ଯେ ସବୁଥିରେ ମାନେ ତେଲ ମସଲା ପୁରା ଏକ୍ସେସ।
ହଁ।
ପୁରା ବଡିକି ପୁରା ଖରାପ। ହଁ ଗୋଟେ ଟାଇପ୍ ର କମ୍ପୋ
ଲୋକ କଣ ଏତେ ତେଲ ମସଲା ଖାଉଥିଲେ ଆ ଳୁ ଚାମଚ ତେଲରେ ମାସେ ଯାଉଥିଲା ତାଙ୍କର।
ହଁ ପଇସା ଆଉ ତେଲ ଦି ତିନି ପକଟେ ଢାଳି ଦଉଚନ୍ତି।
ହଁ ସେଥିପାଇଁ ଅତି କମ୍ ବର୍ଷରେ ମରିଯାଉଚନ୍ତି।
ଭାଇ, ଲୋକ ଦେଖୁଚୁ ଦେଖୁୁଚୁ ପୁରା ବେଶୀ ତେଲ ତେଲିଆ ଜିନିଷ ସେଇୟାକୁ ଖାଉଛନ୍ତି। ତେଲିଆ ଜିନିଷ। ପୁରୀ ଗୋଟେ ଦେଖୁନ ପୁରୀ ସେ ତେଲ ଝୁଡୁ ବୁଡ ତ ସେଇଆକୁ ଖାଇବେ।
ହଁ।
ଆ ତ ଆଉ ତ ତେଲ ହବା ଜିନିଷ ସବୁ ଖାଉଛନ୍ତି। ଆ ବରାଠୁ ଆରମ୍ଭ କରି ଯେତିକି ରହିଲା ଆଉ।
ହଁ ଘରେ ତ ଟିକେ ପ୍ରକାର। ବାହାରେ ତ ଖାଲି ଏମିତି ତେଲକୁ ପିଆ ଅଛି କଥା
ସେୟା ନିଗାରୁ ବି ନାହାନ୍ତି ଟୋଟାଲ ପଇଲା ତ ସାଙ୍ଗେ ସାଙ୍ଗେ ଦେଲେ।
ହଁ। ଲୋକ ତ ଖାଲି ଖାଇବାକୁ ଇଏ ହେଇଛନ୍ତି ନା ସିଏ କରିବେ କଣ ତାଙ୍କର ତ ବେପାର କଥା।
ଲୋକଗୁରା ଖାଇବାକୁ ହାଁ ହାଁ ହଉଛନ୍ତି। ଖାଲି ଖାଇ ଦେଇକି ଖାଇଦେଲେ ଗଲା। ଜଳଖିଆ ହେଇଗଲା। ସକାଳ ଜଳଖିଆ ଆଉ। ଜାଣିପାରୁ ନାହାନ୍ତି, ଦୋକାନମାନେ କଣ ହାଡ ତେଲ ଯୋଉ କାଲିର ମାସ ତେଲ ରହିଲା ତାକୁ ପକେଇଲେ। ଆଉ ଗୋଟେ ପ୍ୟାକେଟ ପକେଇଦେଲେ ଖୋଲିକି ହେଇଗଲା ତେଲ ଛାଣିଲେ ସେଥିରେ।
ହଁ।
କନ ଜାଣୁଛନ୍ତି ଏଇ ଦେଖୁନ ଏଇ ସେ ଯୋଉ ଦେଖିବ ଲାଷ୍ଟ ଯେମିତି ଥବ ମାନେ ପକେଇ ବେ ଏଇକ୍ଷିଣା ବରା ଗୋଟେ ପଇଲା ତ ତା ଉପରେ ଥିବା କଳା ଟାଇପର ଯେମିତି ବିନ୍ଦୁ ବିନ୍ଦୁ ବିନ୍ଦୁ ବିରି ବିରି ହେଇ ପଡିିଥବ ଯୋଉ ଆଡ ତେଲ ଯୋଉ ରହିଯାଇନଥିଲା କି କାଲି ପୋଡି ଉ ଯାଇଚି ପଡି ଯାଇଚି ସେରା ଜ ଲାଗିକିନା ସେ ଖାଇଲେ
ହଁ ଆଗରୁ ଲୋକ ଚୁଡା ମୁୁଡି ଖାଇକି ଘରେ ବଞ୍ଚୁଥିଲେ ଆଉ ଆଜିିକାଲି ତାକୁ କିଏ ଖାଉଚନ୍ତି ହୁଁ।
ଗୁଡ ପଇଲେ ଭାଇ ମେରେ ଗୁଡ କଣ ଚିନି ଆଣ ଚିନି ପକେଇବେ
ହଁ ପୁରା ତ ବିଷାକ୍ତ ଖାଦ୍ୟ
ହଁ ଆଗରୁ ଲୋକ ଚୁଡା ନଡିଆ ଗୁଡ କଦଳୀ ପକେଇ ଛେନା ପକେଇ ଖାଉଥିଲେ। ଆଜି ଏଇ କ୍ଷିଣା ଲୋକ ଆଗରୁ କଣ ଆଗରୁ ଲୋକ ଯୋଉ ଆଗରୁ କଣ ଲୋକ ଘରେ ଯୋଉ ବିରି ହୋଉଥିଲା ସେଇଆକୁ ବାଟି ବୁଟି କରୁଥିଲେ ପିଠା ଏଇ ଖୁଣି ନା ଏଇକ୍ଷିଣା ଦୋକାନ ବିରି କିଣା ହବ ଦୋକାନରୁ ଦୋକାନ ବିରି ଆସିବ ପୁରା ପୁରା ଇଏ ବିରି ସେଇଥିରୁ କରିବେ ପିଠା କେତେ କଣ ସେ ରିଫାଇନ ହେରିକା ଆଣିକି କେତେ ଇଏ ପ୍ରେସରେ ରହି କେତେ
ସମୟକୁ ଇଏ ଦେଖୁଛନ୍ତି ଆଉ।
କିନ୍ତୁ ଜଲଦି ହବ ଆମେ ଖାଇବା।
ହଁ। ଆଉ ସହରମାନଙ୍କରେ ତ ବେଶୀ ଆଉ।
ହ ଯୋଉ ବଡ ବଡ ହୋଟେଲମାନଙ୍କରେ ଯୋଉ ଖାଦ୍ୟ ହଉଛି, ବାସି ଯେତକ ବାସି ଖାଦ୍ୟ ସବୁ ବଡ ବଡ ହୋଟେଲମାନଙ୍କରେ। କାଲିର ଖାଦ୍ୟକୁ ଧର ମିଲର ହେଲା ତ କିଛିଟା ବଞ୍ଚିଲା ତ ତାକୁ ରଖିଦେଲେ ଫ୍ରିଜରେ ତାପରଦିନ ଗରମ କରିଦେଇଦେଲେ ଲୋକଙ୍କୁ। ହୁଁ। ଗରମ ଗରମ ପୁରା ଆା ସାଙ୍ଗେ ସାଙ୍ଗେ ହେଇଚି ଖାଇଲୁ ଆଉ କଣ।
ଲୋକମାନେ ତ କିଛି ବୁଝିପାରୁନ୍ତି ଆଉ।
ତାଙ୍କର ଆଗ ଖାଇବା ଦରକାର। ନଖାଇଲେ କେମିତି ହବ? ପରିବେଶ ପୁରା ସେମିତି। ହେଇଗଲାଣି ସ୍ବାସ୍ଥ୍ୟ ପ୍ରତି ଟୋଟାଲ ଯଦି ତମେ ଟିକେ ଅବହେଳା କଲ ନା ତମ ଦେହଟା ପୁରା ଖରାପ ହେଇଯିବ ଆଉ କଣ ଦେହ ଖରାପ ହେଲା ମାନେ ତମ ମୃତ୍ୟୁକୁ ପୁରା ନିମନ୍ତ୍ରଣ କଲ ଆଉ କଣ।
ହଁ।
ଲୋକ ସେଇଟା ବୁଝୁନାହାନ୍ତି।
ହଁ ସେ ଔଷଧ ଦ୍ୱାରା ତ ସମସ୍ତେ ବଞ୍ଚିଛନ୍ତି ଆଉ ନହେଲେ ତାକୁ ଛାଡିଦେଲେ ସଇଲା। ଆଜ କାଲି ପରିବେଶ ଯାହା ଯାହା ସବୁ ହେଲାଣି।
ଲୋକମାନଙ୍କ ସହଜ ହେଇଗଲାଣି ଔଷଧ। ହଉ।
ହଉ ଆଉ।
ହୁଁ।